ହଁ।
ହଁ କୁହନ୍ତୁ?
ହଁ।
ଆଉ ଆପଣ? ହଁ ଆପଣ ଗୁପଚୁପ୍ କେବେ ବନେଇଛନ୍ତି ନା ନାଇଁ?
ବନେଇଛି ନା ଏବେ ତ ଜଷ୍ଟ ମଟର ବତୁରେଇକି ଆସିଲି।
ଆଚ୍ଛା ତମକୁ ଆସେ ତାହେଲେ ନା?
ହଁ ନାଇଁ ୟୁଟ୍ୟୁବ ତ ଅଛି ଆଉ ସବୁ ଦେଖିକି କରିଦବ ନିଜେ ତାପରେ ଦିଇ ଚାରିଥର କଲା ପରେ ଏକ୍ସ ମାନେ ହେଇ
ଅ ହଁ ସେଇ ମାପଚୁପ ସେଇ ଯୋଉ ଅଟା ସୁଜିର ମାପ ଟିକେ ରହିବ ତା ଦଳା ଦୁଳି ଟିକେ ବି ଥାଏ କଣ।
ନାଇଁ କେତେ ପ୍ରକାର ଅଛି କଣ କହିଲ ଗୁ ଚୁପଟା ଜଣେ ଜଣେ ଅଟା ଅଧିକା ଦିଅନ୍ତି ଜଣେ ଜଣେ ସୁଜି ଅଧିକା ଦେବେ। ସୁଜି ଅଧିକା ଦେଲେ କିନ୍ତୁ ଭଲ ମାନେ କଣ କହିଲେ ଟାଣ ହବ ପୁରା। ସୁଜି ଯଦି ଦୁଇ କପ୍ ହେଲା ସେଇଥିରେ ଗୋଟେ କପ୍ ଅଟା ଦେଇଦେବେ।
ଆଚ୍ଛା।
ଆ ନଖ ଉଷୁମ ଗରମ ପାଣି କରିଥିବେ ଲୁଣ ପକେଇକି ଗୋଳେଇ ଦେବେ, ସେ ପାଣି ଦେଇକି ତାକ ଉଁ ଦଳି ଚକଟି ଦେବେ ଭଲସେ ଟିକେ ଚକଟିବେ ଆଉ। ତାପରେ ଉଦା କପଡ଼ା। ହୁଁ ବେଶୀ ବି ନରମ କରିବନି ମାନେ ଭଲ ଯେମିତି ଇଏ ହବ ଆଉ ମିଡିୟମ୍। ତାପରେ ଥଣ୍ଡା ଯୋଉ ସରି ଉଦା କପଡାଟେ ତାଉପରେ ଘୋଡେଇ ଦେବେ। ତାପରେ କିଛି ସମୟ ଅଧଘଣ୍ଟେ ଘଣ୍ଟେ ଖଣ୍ଡ ତାକୁ ରେଷ୍ଟ ଦବ। ରେଷ୍ଟ ଗଲା ପରେ ତାକୁ ଛାଣିଆ ପାଇଁ। ଛୋଟ ଛୋଟ ଗୁଲି କରିକି ବେଲି ପାରିବ। ନହେଲେ କୌଣସି ଜିନିଷ ଯେମିତି ଡବାର କୋଉ ଖୁଳା ଟାରେ ଏ ତାକୁ ଭଲସେ ପୁରା ବଡକି ବେଲି ଦବ। ତାପରେ ଡବା ଖୂଳାରେ ତାକୁ କାଟି ଦେଇକି ସେଟା ବି କରିପାରିବ। କିନ୍ତୁ ତା ଅପେକ୍ଷା ମତେ ବେଶି ଭଲ ଲାଗେ ଯେ ଛୋ ଛୋଟ ଛୋଟ ଗୁଳି କରିକି ବେଲିଲେ କଣ କଇଲ ପୁରା କଡ ସାଇଡ ବି ସେ ଫୁଲିକି ଆସିବ।
ଆଚ୍ଛା ଆଚ୍ଛା ହୁଁ।
ଫୁଲିଯିବ ତାପରେ ଲାଲି ହବା ଯାକେ ଦୁଇ ପଟ ତମେ ଛାଣିଦେଲ। ଛାଣିକି ତାକୁ ରଖିଦବ। ଯେମିତି ଥଣ୍ଡା ପବନ ଟିକେ ବାଜିଲେ ସେ କୁୁରକୁରି ଟା ବେଶୀ ହବ ନା।
ହୁଁ ହୁଁ।
ତାପରେ ଆଳୁ ସି ଆଳୁ ତ ସିଝେଇ ଦବ ଆଉ। ଓ ତାକୁ ମଟର ବି ସେଥିରେ ଟିକେ ପ ପକେଇବ। ବାଦାମ ଟିକେ ପକେଇବ ଯୋଉ ଉ ବୁ ଟ ଅଛି ସେ ବୁଟ ବି ଟିକେ ପକେଇବ ସେଇଥିରେ କଣ କହିଲ। ଜିରା ମସଲା ଲାଲି ଲଙ୍କାଗୁଣ୍ଡ ବେଷ୍ଟ। ଲା ଲଙ୍କାଗୁଣ୍ଡ ସେ ମାର୍କେଟ ଅପେକ୍ଷା ନିଜେ ବନେଇବ ଯୋଉ। ଓ ଆଣିକି ନାଲି ଲ କା ଶୁଖେଇକି ତାକୁ ଗୁଣ୍ଡ କରିଦବ ଖଦଡା ଟିକେ ଥିବ ସେ ସବୁଥିରେ ଟେଷ୍ଟ ଆସିବ।
ଆଚ୍ଛା।
ତାକୁ ସେଇ ଆଳୁ ଚକଟାରେ ପକେଇ ଦବ ତାପରେ ପୁଦିନାକୁ ଧନିଆ ଚଟଣି ସେଇଟା ତ ସେଇ ଆଳୁରେ ବି ଟିକେ। କେ ପକେଇଦବ ତାକୁ ପକେଇକି ଗୋଳେଇ ଦେଇକି ପିଆଜ। ଅ ତ ପକେଇଦେଇ ଗୋଳେଇ ଦବ ତାକୁ ରଖିଥିଲ ମେନ ହଉଛି। ସେ ପାଣି ଟା ପାଣି ଟା ହିଁ ସବୁଠୁ ବେଶୀ ଟେଷ୍ଟ ଲାଗେ ଆଉ ବନେଇବା ଟା ଆଉ।
ଓହୋ ପାଣିରେ କଣ କଣ ପକଉଛ?
ପୁଦିନା ଧନିଆର ଦୁଇ ଗୁଣା ଯଦି ହବ ପୁଦିନା କେବଳ ଗୋଟେ ଗୁଣା। ତାପରେ ସେଥିରେ ମୁଁ କଣ କରେ କହିଲ। ହଁ ଲେମ୍ବୁ ଜାଗାରେ ମୁଁ ଆମ୍ବୁଲ ଟିକେ ଏ ଯୋଉ କଅଁଳିଆ ଆମ୍ବୁଲ ଟିକେ ପକେଇଦିଏ।
ଆଚ୍ଛା। ତେନ୍ତୁଳି ପକାଅନି?
ନା ତେନ୍ତୁଳି ପକାଏନି ତେତୁ ଟିକେ ମିଠା ଅଂସ ରୁହେନା ଯଦି ଯାହାକୁ ମିଠାସନ୍ଦ ପସନ୍ଦ। ସେ ତେନ୍ତୁଳି ପକେଇବେ ମୁଁ ମିଠା ବେଶୀ ଭଲ ପାଏନି। କି ମୋ ଝିଅ ବି ମୁ ସେତେ ଭଲ ପାଏନି ତେଣୁ ଖଟା ପାଇଁ ମୁଁ ଆମ୍ବୁଲ ଟିକେ ପକେଇଦେବି ରସୁଣ ଦି ତିନି କୋଳୁ ଅଦା ଛୋଟଟିଏ ବେଶି ପକେଇଲେ ପି ପିତୁରୁଚିଆ ଲାଗିବ। ତାପରେ। ସେତିକି ପକେଇକି କଞ୍ଚା ଲଙ୍କା, ଶୁକିଲା ଲଙ୍କା ଯାହା ତମକୁ ଯୋଉଡା ପସନ୍ଦ ଆସିବ। ତାକୁ ଗ୍ରାଇଣ୍ଡିଙ୍ଗ କରିଦବ। ନର୍ମାଲ ଲୁଣ ଟିକେ ପକେଇବ। ବିଟ୍ ଲୁଣ ନିହାତି ପକେଇବ କାହିଁକିନା ଟେଷ୍ଟଟା ତ ସେଇଥିରେ ଥାଏ।
ଆଉ ଚାଟ୍ ମସଲା।
ହଁ ଚାଟ୍ ମସଲା ବି ପକେଇବ। ମୁଁ ଚାଟ୍ ମସଲା ବେଶୀ ଘରେ ରଖ୍ ଖେିନି କାରଣ ମୋ ଝିଅ ସବୁବେଳେ ଚାଟି ଚାଟି ଖାଇଦବ ତାକୁ ତାକୁ ଆଉ ଜିନିଷ କିଛି ଦର କାର ନା ଚାଟ୍ ମସଲା ଖାଲିଦବ ସେ ଚାଟିଚାଟି ଖାଇଦବ।
ଓହୋ ହୋ ଆଉ ଇଏ ଜଣ ଜଣ ପକାନ୍ତି ଜଲଜିିରା ବି ପକାନ୍ତି
ହୁଁ ଜଲ ଜିରା ପକାନ୍ତି ତ ଟେଷ୍ଟ ଆସେନ ପୁରା
ହଁ ହୋ ହଁ
ମୁଁ ବେଶୀ ଲେମ୍ବୁ ଅପେକ୍ଷା ଆମ୍ବୁଲ ବେଶୀ ଭଲ ପାଏ ଆମ୍ବୁଲ ଟା ମତେ ଟେଷ୍ଟ ଲାଗେ ଆଉ ଖଟାଳିଆ ବେଶୀ ଲାଗିବ ତାପରେ ସେଇ ଚଟଣି ଟା ବନେଇକି ତମେ ରଖିଥିବ ବି ନର୍ମାଲ ଟାଇମ ରେ ବିରିୟାନୀ ର ଯୋଉ ଦହି ଇ ରବ ନାଯାଏ କଚୁମ୍ବର ବ ରାଇତା ବନାଯାଏ ସେ ରାଇତାରେ ପକେଇ ଦବ କି ନର୍ମାଲ ଦହି ଧରନ ଯେତେବେଳେ ବି ରୁଟି ପରଟାରେ ଆମେ ଦହି ଖାଉଛନ୍ତିୁ ନା ଆଳୁ ପରଟାରେ ଦହି ଟିକେ ସେଇ ମସଲା ଟି ପକେଇଦବ ଚଟଣି ର ବହୁତ ଟେଷ୍ଟ ଲାଗେ।
ଆଉ ଏମିତି ଉପରେ କଞ୍ଚା ଲଙ୍କା ଟି କେ ଦଳିଦବ ଏକ ତ କଞ୍ଚା ଲଙ୍କାର ବାସ୍ନା ଯାହା
ହୁ ହୁ ହୁ ହେଲା ଆଉ ପାଣି ପାଟିରୁ ପାଣି ବାହାରିଲାଣି ଆଉ ହେଁ ହେଁ ହେଁ
ପଡିବ ଆଉ କଣ ସେ ହେଇଗଲା ଆଉ କଣ ମୁ ସେମିତି କରିକି ଏକା କେତେ ଦି ଜଣ କେତେ ଖାଇଉ ମୁଁ ପଡୋଶୀ ବି ଯିଏଥିବେ ଯଦି ଯାହା ସହିତ ଭଲ ସମ୍ପର୍କ ଥାଏ ତାଙ୍କୁ ଦେଇଦିଏ ଭଲ ଲାଗେ ନା ଖୁସି ଲାଗେ ନା ନିଜେ କରିକି ଖାଇବନ ଆଉ ତ ଘରେ ତ କେହି କମ ଲୋକ ମାନେ ଦବାକୁ ପଡିବ ଆଉ କଣ
ଓହୋ ଆଉ ସ୍ୱାମୀ ଖାଆନ୍ତି ନା ନାଇ
ସିଏ ନାଇଁ ସିଏ ଖାଆନ୍ତିନି ବୋଲି ତ କୋଉ ଜିନିଷ ମୁ ବନେଇବାକୁ ବନେ କେବଳ ଯେବେ ତାଙ୍କର ଭୋଜି ଥିବ ସେଇଦିନ ସବୁ ଫାଲତୁ ମାନେ ଆମ ପସନ୍ଦର ବନେଇବି।
ଆଜି ସେ ଯୋଉଟା ଖାଉ ଓହୋ ହୋ। ଆଉ ସିଏ ତାଙ୍କର ଇଛା ହଉନଥିବ ଖାଇବାକୁ ଏଗୁଡା ସବୁ ଆଉ? ଏଇ ସବୁ ଝିଅ ମାନଙ୍କର ଖାଦ୍ୟ ନାଇଁ ଏବେ ବି ଦେଖିବେ ପୁଅ ପୁଅ ମାନେ ବି ଏବେ ଝିଅମାନଙ୍କ ଭଳିଆ ଗୁପଚୁପ ବେଶି ଶ ଖାଇଲେଣି ବାହାରକୁ ଯିବେ ହଁ ହଁ। ଜଣ ଜଣଙ୍କର ଇଚ୍ଛା ନାହିଁ କିନ୍ତୁ ମୁଁ ବି ଦେଖୁଛି ମାନେ ଆଗରୁ ଏତିି ପୁଅ ପିଲାମାନେ ଖାଉନଥିଲେ ଏବେ ତ ପୁଅମାନେ ବି ଲାଇନ୍ କରିକି ଠିଆ ହେଇ ଖାଉଛନ୍ତି।
ହୁଁ ନାଇଁ ଖାଉଛନ୍ତି ଆମର ଟିକେ ଖାଆନ୍ତିନି କି ଯୋଉ ବି ବିରିୟାନୀ ବନେଇଦେବି। ଖାଇବେନି କିଛି ୱାନ୍ସ ନୂଆ ନୂଆ ଜିନିଷ ମୁଁ ବନେଇବି ୟୁଟ୍ୟୁବରେ ଦେଖିକି ଗୋଟେ ଥର ଟେ ସରିଲା ଦେଶୀ ହଁ ଦେଶୀ ଜିନିଷ ବହୁତ ପସନ୍ଦ ଦେଶୀ ତମେ ସନ୍ତୁଳା ଦିଅ ଡାଲମା ଦିଅ ଏଇ ଯୋଉ ଖାଲି ଲୁଣ ଇଏରେ ଭଜା ପିଆଜର ଭଜା ସେସବୁ ପସନ୍ଦ ଏଇସବୁ ଭେରାଇଟି ଭେରାଇଟି ପନିର ବି ଖାଇବେନି। ଆଇଁଷ ସବୁ ଖାଇବେ କିନ୍ତୁ ପନିର ବି ଖାଇବେନି।
ତାହେଲେ ତମ ଘରେ ଆଇଁଷ ଆଉ ପଶୁ ନଥିବ ବୋଧେ?
ମୁଁ ଖାଇନି ତାଙ୍କର ସିଏ ଖାଆନ୍ତି କୁ ଆମିଷ ନା?
ଆଚ୍ଛା ଆଚ୍ଛା ଆଉ ଝିଅ?
ହଁ ଝିଅ ବି ଖାଏ ତ ଝିଅ ପାଇଁ କେତେ ଆସେ? କି ସେ ତ ଅଧିକାଂଶ ଦିନ ତାଙ୍କର ଭୋଜି ରୁହେ। ଏ ଭୋଜିରେ ଖାଆନ୍ତି କେବେ କେମିତି ମାସରେ ଥରେ ଯଦି ଆଣିବେ ସେତିକି ଆଉ ପନିର ଟା ଯେବେ ତାଙ୍କର ଭୋଜି ଥିବ ମୋ ପାଇଁ ଆସିବ ଏଥିରେ ମୁଁ ବନେଇକି ମୋର ଖାଏ ଆଉ।
ହ ହୋ ହୁଁ। ଭଲ ନନଭେଜ ଖାଇବାଟା ବି ଭଲ ନୁହେଁ ଏତେ ଏବେ ତ ପ୍ରାୟ ମନା କରୁଛନ୍ତି ନନଭେଜ ଖାଅନି ବ ଭେଜିଟେବୁଲ ଯେତେ ଖାଇବ ଭଲ। କିନ୍ତୁ ଏ ନନଭେଜ ଯେତେ ଆଭଏଡ କରିବ ଭଲ।
ସବୁ ଜିନିଷର ଭେଜାଲ ହେଲା ଭେଜିଟେବୁଲ ବିବ ଭଲ ଆସୁଛି କହିଲ ଶାଗ ବା ଏଇ ଯୋଉ ଇଏ କଣ କହିଲ କମ୍ପାନୀରେ ଯୋଉ ପାଣି ଆସୁଛି ହେଇ ପାଣି ରେ ଶାଗ ଧୋଉଛନ୍ତି।
ହଁ ସେଇଟା ତ ସତ ସବୁ ଏବେ ତ ଭେଦିଲା ଆଉ କିଛି ମାନେ ଭଲ ଖାଇନା ସେଥିପାଇଁ ଦେଖୁନ ମେଡିକାଲ ବହୁତ ବାହାରୁଛି?
ଆମେ ଯେତିକି ଚେଷ୍ଟା କରିପାରିବା ନିଜ ପଟୁ ଆମେ ଚେଷ୍ଟା କରିକି ଆ ଦେହ ଟାକୁ ଠିକ ରଖିବା। ତାପରେ ଯାହା କଥା ଆଉ ଆଇଁଷରେ ଯଦି ଖାଇବ ଯୋଉ ଦେଶୀ ମାଛ ଟିକେ ମିଳିଲା। କି ଦେଶି ଅଣ୍ଡା।
ଉଁ ହୁଁ। ଦେଶୀ ଅଣ୍ଡାକୁ ତ ଚାହାପତିରେ ଅଣ୍ଡା ନର୍ମାଲ ଅଣ୍ଡାକୁ ଚାହା ପତି ପାଣି ରେ ଫୁ ଫୁଟେଇକି ତାକୁ ବିକି ଦଉଛନ୍ତି ତମେ ବି ଜାଣିପାରିବ ଆ କଣ ଦେଶୀ ନା ବିଦେଶୀ।
ଫାର୍ମ ବନାଉଛନ୍ତି ନା ଦେଶି ଅଣ୍ଡାରେ ଆମର ଏଠ ଜଣେ ଅଛନ୍ତି ସେ ଫାର୍ମ ବନାନ୍ତି। ତାଙ୍କରି ପୁଅ ପିୟୋର୍ ଦେଶି। ଦେଶି ନୁହେ ପିଓର ମାନେ ଦେଶୀ କୁକୁଡ଼ା ଦଉଛି କିନ୍ତୁ ପିଓର ଦେଶି ନୁହେଁ କାରଣ ଦେଶୀ ଅଣ୍ଡା ତମେ ଯଦି ବର୍ଷରେ କେ ଵଳ ସେ ବାର ଟି ଦଶ ନା ବାର ଟି ଅଣ୍ଡା ଦେବେ।
ହ
ତ ସେ କୁଆଡେ ବିକିବେ ଇଜସ ରେ ଅଣ୍ଡା ତିଆରି ହଉଛି କିନ୍ତୁ ଦେଶୀ ଇଏ ରୁ ଦଉଛନ୍ତି ଆଉ ନା ପ୍ରୋସେସ ତାଙ୍କର ମୁଁ ତ ଏତିକି ବୁଝିଥିଲି ମୁଁ କହଲି ଦେଶୀ ଅଣ୍ଡାତ ଟ୍ରେଏଟ୍ରେ ଆସିବ ଦେଶୀ ଅଣ୍ଡା କେବେ ଆସିବନି। କାରଣ କୁକୁରା ତାକୁ ଅଣ୍ଡା କେତିକି ଦେବେ ତାଙ୍କର ବର୍ଷକୁ ହଉଛି ଦଶଟା ନା ବାରଟା ଦେବ। ହଁ କିନ୍ତୁ ଏବେ ରେଗୁଲାର ତା ଅଣ୍ଡା ଡେଲି ଡେଲି ସପ୍ତାହକୁ ତିରିଶ ଟା ଇଙ୍ଗେଶନ ଦ୍ଵାରା ହିଁ ଦଉଛନ୍ତି ନା।
ହଁ ଅ।
ଏ ମାଛ ଟିକେ ବନ୍ଧ ମାଛ ଖାଇବ କି ଚୁନା ମାଛ ଖାଇବ।
ଆମର ତ ଘରେ ଆମର ତ ବୁଧବାର ସୁ ପୁରା ରବିବାର ହେଲେ ମାନେ ଆମର ନନ ଭେଜ ଆମର ଘରେ ମାନେ ମୋର ମତେ ପସନ୍ଦ ନାହିଁ କିନ୍ତୁ ମୋ ଶାଶୁ ଆଉ ସ୍ୱାମୀଙ୍କୁ ଭାରି ନନଭେଜ୍ ପ୍ରିୟ। ମୋ ଝିଅ ବି ସେମିତି ନନଭେଜ ପ୍ରିଅ ତାର ଟିକେ ମାଛ ହେଇଗଲେ ମାନେ ତାର ପୁରା ଖୁସି। ଫିସ୍ ଫିସ୍ ତା ଫିସ୍ ପୁରା ଫେବରେଟ।
ଭଲ ଭଲ ଜିନିଷ ଟା ଯା ପସନ୍ଦ କରୁଛି ନା ଆଉ ଏଇ ଯୋଉ କୁକୁଡା ହେଲା କିଏ ଯୋଉ ଇଏ ହେଲା ଛେଳି ତା ଅପେକ୍ଷା ଏଇଟା ସବୁ ଭଲ। ମାଛ ଖାଇବ ସବୁଠୁ ଭଲ ତାପରେ ଦେଶୀ ମାଛ ଟିକେ ତ ଆହୁରି ଭଲ।
ହୁଁ ଏଇଠି ଆମର କଣ କହିଲା ମାନେ ଟିକେ ଗାଁ ଏରିଆ ନା ମାନେ ଆପାର୍ଟମେଣ୍ଟ ହେରିକା ହେଇଛି କିନ୍ତୁ ଏଟା ଆଗରୁ ଗାଁ ଥିଲା ତ ଏଇ ପାଖରେ ପୋଖରୀ ହେରିକା ଅଛି ତ ସବୁ ମାନେ ସାଙ୍ଗେ ସାଙ୍ଗେ ଧରିକି ବି ବିକୁଛନ୍ତି। କହିଲେ ଚଳେ।
ହଁ ଆଉ ସେ ବଢିଆ ତାହେଲେ ଆଉ କଣ।
ହଁ ତ ସେଇଥିରୁ ନେଇ ଆସିଲେ ସେଇ ଖାଇବାକୁ ତାକୁ ବି ଭଲ ଇଏ କଣ୍ଟା ବାଛିକି ଦେଇଦେଲେ ସିଏ ଆରାମସେ ଖାଇଦବ। ତାର ଆଇଁଷ ଦିନ ତାକୁ ହଇରାଣ ବିକ କରିବନି ବାକି ଦିନରେ ଟିକେ ହଇରାଣ କରିବ। ଖାଇବାକୁ ଆଇଁ ସେଦିନ ଆଉ ହଇରାଣ କରିବାର ନାହିଁ ସେ ବସିକି ଖାଇବ।
ହୁଁ ସେଇ ମାଛ ଭୁଲ ମିଳୁଛି ଯଦି ତମେ ଯୋଉ କୁକୁଡା ଏ ଯୋଉ ମଟନ ପସନ୍ଦ କରିବା ପାକି ମାଛ ଯେବେ ମିଳୁ ଯେବେ ବି ମିଳୁ ମାଛ ଆଣିକି ଖାଇବ କ ତାପରେ ଅଲଗା ଟାଇମ ଯେବେ ନ ମିଳୁଛି ସେ ସବୁ ଅଲଗା ଜିନିଷ ଖାଇବ ଚଳିବ କିନ୍ତୁ ମାଛଟା
ହଁ ମାଛ ଟା ଆକ୍ଚୁଆଲି ଦେହ ସ୍କିନ୍ ପାଇଁକା ବି ବଢିଆ ନା। ସ୍କନ୍ ପାଇଁକା ବି ମାଛ ଭଲ ଅଛ ଛୁଆ ମାନଙ୍କ ପାଇଁ ସ୍ତ୍ରୀ ଲୋକ ମାନଙ୍କ ପାଇଁ ଯାହା ବି ହେଲେ ଦେଖିନ ବଙ୍ଗାଳୀ ମାନେ ବହୁତ ମାଛ ଖାଆନ୍ତି। ତାଙ୍କ ସ୍କିନ୍ ଦେଖିବ କିଛି ବି ନଥିବ। ଆଚ୍ଛା ହଁ ଅସେମାନେ ତ କିଛି ବି ସାରନି ତାର ପିତ୍ ଅଂଶ ଆମର ଫୋପାଡି ଦଉଛେ। ସେମାନେ ପିତ୍ତ ବି ତାଙ୍କର ଭାଜିକି ଖାଆନ୍ତି କାରଣ ମୁଁ ଜାଣିନଥିଲି ହଁ ସେ ଥରେ ଜଣେ ଆସିଥିଲେ ବଙ୍ଗାଳି ଇଏ ଆମେ ଫୋପାଡି ଥିଲୁ ଏଇଟା ତ ହିଁ ମେନ୍ ଆଉ ସେଇଟା ହିଁ ଖାଇଲେ ତ ଭଲ। ସିଏ ଧରିକି ଆସିଲେ ତାକୁ କଣ କଲେ?
ମୁଁ ମାଆ ବି ଭାଇ ଯୋଉ ପିତ ଥିବ ଫୁଟା ଥିବ ବାହାରିକିନା ଯୋଉ ବେଲୁନ ନା ତାର ବାହାରି ପଡିଥିବ।
ହଁ ହିଁ।
ସେଇ ଜିନିଷ ସେଗୁଡାକ ବହୁତ ଟେଷ୍ଟ ଲାଗେ ଟିକେ ପିତାଳିଆ ଲାଗେ କି ଲାଗେ।
ସେ କଣ କଲେ ନା ବେସନ କର୍ଣଫ୍ଲୋର ପକେଇଦଲେ ପିଆଜ ପକେଇ ଦେଲେ କାଟିକି ଆଉ ଧନିଆପ ପତ୍ର କି ଭୁସଗଂ ପତ୍ର କଣ ଟିକେ ପକେଇଦେଲେ ଆଉ ଟିକେ କରିପାଉଡର ଯୋଉ ମସଲା ବି ହଉବି ଚିକେନ ମସଲା ହଉ କି କରିପାଉଡର ହଉକି ଯାହାବି ଆଉ ଟିକେ ପକେଇଦେଲେ ତାକୁ ଚକଟି ଦେଲେ ଚକୁ ଟିକି କଲେ ଆଃ ବହୁତ ବଢିଆ ଟେଷ୍ଟ ମତେ ଲା ମତେ ବହୁତ ହି ବଢିଆ ଲାଗିଲା ସେ କରିଥିଲେ ବି ତାଙ୍କ ଷ୍ଟାଇଲରେ କରିଥିଲେ। ଆଃ ବଢିଆ ଲାଗିଲା ମୁଁ କହିଲେ ଆ ଏମିତି ତ ବଢିଆ ହଉଛି ପିତ ବି କହିଲେ ଏଇଟା ଖାଇବ ଦେହକୁ ବହୁତ ବଢିଆସି ବହୁତ ବଢିଆ ରହିବ ମୁଁ କହିଲେ ହଉ ଦେଖିଆ ଆଣିବା ମୋ ଶା ବେଳେ ବେଳେ କହିଲେ ନେଇକି ଆସନ୍ତି କଲେ ବି ଭଲ ଲାଗେ ସେମିତି ବି ସନ କନଫ୍ଲୋର ଦେଇକି କଲେ ତ ଭଲ ଲାଗେ ଆଉ
ଅଚ୍ଛ୍।
ହଉ ଠିକ୍ ଅଛି ପରେ କଥା ହବା ଆଉ।
ଅହଁ ହଁ।